ହାଲୋ ହଁ କଣ କରୁଚ। କିଛି ନି ଗାଧେଇକି ଏବେ ଆସୁଥିଲି ତମେ।
ମୁଁ ମୁଁ ଏଇ କପଡା ସବୁ ୱାସୀଙ୍ଗି ମେସିନରେ ପକେଇଥିଲି ଯେ ତା କୁ ସକାଳଠୁ ପକେଇଲେନି ମୁଁ ଟିକେ ସେଣ୍ଟର ଯାଇଥିଲି ତ ଆସିକି ଏବେ କ ପଡ଼ା ସବୁ ଶୁକୋଉଚି ଛାତରେ ଆଉ।
ତମ ଆଡେ ବର୍ଷା ଆଜି ନାହିଁ।
ନାଇଁ ନାଇଁ ଆଜି ବର୍ଷା ନାଇଁ ହେନେ ଉଁ ମେଘୁଆ ଟିକେ କରିଚି ଆଉ ହୁଁ ହୁଁ ହୁଁ।
ଆଡେ ବିତ ସେମ ତି ମେଘୁଆ ପାଗ କରିଚି କାଲି ତ ଦିନ ଯାକ ବର୍ଷା ହେଇଛି ତ ଏବେ ବସ୍ ଥିଲି କହିଲି ଟିକେ କଥା ହେଇ ପଡିବା ଆଉ।
ହୁଁ ହୁଁ ମୁଁ ବି ସେଇ ଉଁ ରୁଷେଇ ବାସ କରିବାର ଅଛି ମୁଁନି ଯାଏ ଟିକେ କଥା ହେଇଯାଏ।
ହଁ ଆଉ କଣ ଖାଇଲଣି ସକାଳୁ ମୁଁ ସକାଳୁ ଛ ତୁଆ ଖାଇଥିଲି ଆଉ ତାପରେ ତ ଗାଧେଇଲି ଏବେ ପଖାଳ ଖିଆ ହବ ଆଉ।
ହଁ ସବୁବେଳେ ପଖାଳ ଖାଉଚ ନାଇଁ କି?
ମୋର ତିନି ଟାଇମ ପଖାଳ।
ହୁଁ ନାଁ ନାଇଁ ମୋରୋ ହୁଁ ନାଇଁ ମୁଁ ସକାଳ ସେଣ୍ଟର ଯାଇଥିଲି ଯେ ସେଠି ସେକ୍ ପିଇକି ଆସିଲି, ଆଉ ଭୋକୋ ଲାଗିଲେ ଟିକେ କା ଫୁଲ ପାକୁଡ଼ି ଖାଇଦେବା ତାପରେ ଆସିବା ଉଁ ଖରାବେଳେ ରୋ
ରୋଷେଇ ସରିଲେ ହେଠୁ ଭାତ ଆଉ, ଆଜି କଣ ରୋଷେଇ କରୁଚ?
ଆଜି ଆମର ଶନିବାର ସବୁ ନିରାମିଷ ହବ। ହୁଁ ହୁଁ ହୁଁ ସବୁ ସାଧା ଆଜି ଏବେ ଥାଲକୁଡି ହୋଉଚି ହେଲା କି ଥାଲକୁଡି ଗୋଟେ ଆମର ବାଡିରେ ହୁଏ ହେଲା କି ସେଟା ବଢିଆ ମା ତାର ଏମିତି ବି ହଁ ମାନେ ନାଇଁ ପୁରା ସେଟା ଶାଗ ଭଳିଆ ବୁଝିପାରୁଚ ସେଟା ଗୋଲ ଗୋଲ ପତ୍ର ସେଟା ଆମର ହୁଏ ସେଟା ଏମିତି ବି ଔଷଧୀୟ ଜ ଗୁଣ ଅଛି ତାରେ ମାନେ ତାର ଖାଲି ଯେ ଏମିତି ଆଁ ପାଟିକି ତାକୁ ରସ ଖାଇଲେ ବି ବୋହୁତ କାମ ଦିଏ। ତାକୁ ଆଳୁ ବାଇଗଣ ହୁଁ ହୁଁ ହୁଁ ଆଳୁ ବାଇଗଣ ପୋଇ ଫୋଇ ପକେଇକି ତାକୁ ଗୋଟେ
କି
ସାରୁ ଶାଗ। ଚି ଆମର ମାନେ ଏଇ ବାଡିରେ ହେମତି ଚେର ଭଳିଆ ହୁଏ। ସେଥିରେ ବଡ ବଡ ପତ୍ର ମାନେ ଗୋଲ ଗୋଲ ପତ୍ର ହୁଏ।
ହୁଁ। ହେଇଥିବ ମୁଁ ଦେଖିଥିବି ଯେ ଜାଣିପାରୁନି ନା ଆମ ୟାଡେ ଅଲଗା। କଣ କୋହୁଥିବେ ବୋଧେ ଆଉ।
ହଁ ହଁ ହଁ ପତ୍ର ଥିବ କଣ ତାକୁ ନାଁ ଚେଞ୍ଜରେ କ ଆମ ତମ ତମର ସେପଟେ ପିତା ଶାଗ କୁହନ୍ତି। ଆମେ ତାକୁ ଗୀମା କୁହନ୍ତୁ। ହଁ ସେଇଡା ଗୁଟେ ପୁଇ ଉଁ ପୋଇ ଆଳୁ ବାଇଗଣ ଗୋ ଗୋଟେ ଘଣ୍ଟ ହବ। ଆଉ ଆ ଆଳୁ ବାଇଗଣ ନିମ ପତ୍ର ତା କୁ ଗୋଟେ ଭଜା ହବ ଆଉ ବିଲାତି ଆଳୁ ତାକୁ ଗୋଟେ ବାଟି ବସା ହବ, ଡାଲି ହବ, ଆଳୁ ଭର୍ତା ହବ
ହଁ ଏତେ ଆଉ ଆମର ବି ତ ସେଇ ଆମର ଉଁ ସମସ୍ତେ ବେଳାରେ ପଖାଳ ଖାଉଛନ୍ତି ନା ସମସ୍ତେ ପ୍ରାୟେ। ଖାଲି ଜେଜେକୁ ବାପା ଯାହା ଗରମ ଖାଉଚନ୍ତି ଆଉ ସବୁ ଆମେ ପଖାଳ ଖାଉଚୁ ତ ଆମର ସେମ୍ ସେ ଡାଲି ହବ ଖାଲି ଗରମରେ ଖାଇବା ପାଇଁ ଡାଲି। ସେମାନେ ଦି ଜଣ ଖାଇବେ ନା ଆଉ ମୁଁ ସେମିତି ଭଜା ଆଳୁ କୁ ଭେଣ୍ଡି ଭଜା ନ କରିଥିଲା ଆମର ବି ସେଇ ପୋଇ କତୁରେ ଆସିଥିଲା ଯେ ସବୁ ବାଇଗଣ ହରିକା ଦେଇକି ଆଳୁ ବାଇଗଣ ଦେଇକି ସେଇଟା ଗୋଟେ ଘାଣ୍ଟ କରିବା ଆଉ ଶାଗ ବୋଧେ କି କଣ ଆଣିଥିଲେ ବାପା ଶାଗ ଆଣିଥିଲେ ଯେ ଶାଗ ବି ଟିକେ ହବ ଆଉ ଆଉ ପୋଡା ପୁଣି ପଖାଳ ସହ ତ ପୋଡା ପୋଡିଟା ଆଉ ପୋଡାପୋଡିକୁ ମିକ୍ସର ଆଉ।
ସେଇଟା ଭାରି ଟେଷ୍ଟି ହୁଁ ହୁଁ। ହୁଁ।
ଆଉ ସକାଳୁ ତମ ଆଡେ କେମତି ଆଜି ପାଗ ଅଛି?
ପାଗ ଏକଚୋଲି ଉମ୍ ଟୋଟାଲ ଖରା ନାହିଁ ମେଘୁଆ କରିଚି ବାକି ଚଳିବ ଲୁଗା ଏ ମାନେ ଯୋଉ କପଡା ସବୁ ଶୁକେଇଚି ଶୁକିଯିବ ହେଲା କି।
ହଁ ଆମ ଆଡେ ବି କାଲି ତ ବର୍ଷା ହେଇଥିଲା ଆଜି ଟିକେ ମେଘୁଆ କରି ବର୍ଷାଟା ହେଇଗଲେ ଟିକେ ଥଣ୍ଡା ଲାଗିବ ଆଜି ତମ ଆଡେ ଶୀତଳ ଷଷ୍ ଟି ହୁଏନି।
ନାଇଁ ନାଇଁ ନାଇଁ।
ହୁଏନି ଆମ ଏଠି ହୋଉଚି ନା ତ ଆଜି ଅଛି ପ୍ରୋସେସନ ହବ ଆଜି ତ ପାଗଟା ଟିକେ ଭଲ ରହିଲେ ଭଲ। ଆଜି ଏଇଠି ଆସିବ ଠାକୁରଙ୍କ ହଁ। ବାହାଘର କାଲି ଥିଲା ଆଜି ଗାଁରେ ନେବେ କରିକି ଦୁଇ ଠାକୁର ଯିବେ। ତାଙ୍କ ଘରକୁ ଆଉ ମନ୍ଦିରକୁ ଆଜି ଯିବେ ନା ତ ଆଜି ଭଲସେ ପ୍ରସେସନ କରିକି ନେବେ ଆଉ।
ହଁ ହୋଉ ହୋଉ।
ହ ଆଉ ତମ ଆଡେ କୁଆଡେ ବୁଲ-ବୁଲିବା ଜାଗା କଣ ଅଛି ତମ
ଆମ ଆଡେ ବୁଲିବା ଜା ଗା ଆମର ଅଛି ଯୋଉ ଏସିଆର ବୃହତ୍ତମ ଲିଙ୍ଗ କୁହନ୍ତି ଭୂସେଣ୍ଡେଶ୍ଵର ବାବା। ହେଲାକି କିି ହଁ ଶୁଣିଥିବ ବାବା ଭୂସ୍ ସେଣ୍ଡେଶ୍ଵର ବୋହୁତ ବଡ ଲିଙ୍ଗ। ହୁଁ ଏଇଟା ଆମ ଘର ପାଖାପାଖି ଛଅ ସାତ କିଲୋମି ଡିସ୍ ତରେ ଅଛି ଆମ ଘରଠୁ ତିନି କିଲୋମିଟର ଗୋଟେ ହୁଁ ହୁଁ। ହଁ ଆମେ ଆଉ ଯାଉ ଏଇ ତ ରିସେଣ୍ଟ ଦଶ ବାର ଦିନ ତଳେ ଯାଇଥିଲୁ ହୁଁ ହୁଁ। ହୁଁ ହୁଁ ତାପରେ ଆମ ଘରଠୁ ତିନି କିଲୋମିଟର ଡିଷ୍ଟାନ୍ସରେ ଗୋଟେ ମା ବାସୁଳି ଅଛନ୍ତି ତାର ପ୍ରତ୍ୟକ୍ଷ ଦେବି ହେଲା। ପୁରା ଚାହିଁଲେ ସେ ପୁରା ପୁରା ମଣିଷ ଭଳିଆ ଚା ପୁରା ଯେ ତାଙ୍କର ପଥର ମୂର୍ତ୍ତି ନୁହେଁ। ପୁରା ମୂର୍ତ୍ତି ହଁ ସେଠି ଏଇ ଯୋଉ ମାଛ ଭୋଗ ଲାଗେ କ୍ଷୀରୀ ଭୋ ଭୋଗ ଲାଗେ।
ହଁ ଆମ ଆମ ଗାଁରେ ବି ସେମତି ଅଛନ୍ତି ଠାକୁରାଣୀ।
ହଁ।
ଆମର ସେମତି ଏଠି ଦୁର୍ଗା ଦେବୀ ଠାକୁରାଣୀ। ତ ସେ ସେମତି ଆମର ଏଠି ପ୍ରତ୍ୟକ୍ଷ। ଦଶରା ବେଳକୁ ଆମ ଏଇଠି ବହୁତ୍ ମାନେ ହୁଏ ଦଶରା ଦଶ ଦିନ୍ ଠାକୁରଙ୍କର ପୁରା ମାଛ ଭୋଗ ଲାଗେ ଦିଆ ହୁଏ ବି ଆଉ ଯିଏ କରନ୍ତି ଯୋଉ ନବମୀ ନବରାତ୍ରି। ଯିଏ କରନ୍ତି ସେଇଠି ମନ୍ଦିରରେ ରୁହନ୍ତି ସବୁ। ବହୁତ୍ ଭଲ ହୁଏ ପୁରା ଯାତ୍ରା ଭଳି ଲୋକ ସବୁ ଆସନ୍ତି। ବହୁତ୍ ଭଲ ହୁଏ ଆଉ ଅଷ୍ଟମୀ ଟା ଆମ ଏଠି ମାନେ ଟିକେ ଅଷ୍ଟମୀରେ ସମ- ସେ ମାନେ ମନ୍ଦିରରେ ଜାଗା ବି ନଥାଏ ଗୋଡ଼ ପକେଇବାକୁ ଜାଗରରେ ଯେମିତି ହୁଅନ୍ତି ଲୋକ ମନ୍ଦିରରେ ଆମର ଦୁର୍ଗା ଦେବୀଙ୍କ ଅଷ୍ଟମୀରେ ସେମିତି ହୁଅନ୍ତି।
ହୁଁ ଆମର ଏଠି ବି ଜାଗରରେ ବାବା ଚନ୍ଦନେଶ୍ୱର ଆଉ ଭୁଷଣେ ଥରେ ମାନେ ବସିବା ପାଇଁ ହିଁ ଜାଗା ମିଳେନି। ଆମେ ଦିନ ଗୁଟେ ବେଳୁ ପଳେଇ ଯାଉ।
ବେଳାରୁ ଯାଅ।
ଆମେ ଦିନ କୁ ଗୁ ଟେ ହଁ ହଁ ତାପର ଦିନ ସକାଳୁ ଆସୁ।
ଆଚ୍ଛା ମାନେ ଏତେ ଟାଇମ୍ ରୁହ।
ହୁଁ ପ୍ରବଳ ଭିଡ଼ ହୁଏ ନା ଆମେ ରାତି ସାରା ଦୀପ ଜାଳୁ ତ। ହୁଁ ହୁଁ ହୁଁ।
ଆମେ ବି ଯାଉ ଆମ ଏଠି ଅଛନ୍ତି କୁଣ୍ଡଲେଶ୍ଵର ଅଛନ୍ତି। ତ ସେଇଠିକି ଯାଉଛେ ଆମର ଆସୁ ଭାରି ରାତିରେ ପାଖ ଦଳି ଚାଲିକି ଯାଉ ତ ଆସୁ ଭାରି ରାତିରେ। ରାତି ତିନିଟା ଚାରିଟା ରେ ଦିଟା ତିନିଟାରେ ମହାଦୀପ ଉଠେ। ତ ମହାଦୀପ ଉଠି ସାରିଲେ ସେଠୁ ଆସେ ଭାରି।
ଛତୁଆ ଯେତିକ ସାଧା ଛତୁଆ ପିଅ ନା ମିକ୍ସ ମାନେ ଯୋଉ
ନାଇଁ ମୁଁ କସ୍ତୁରୀ ଛତୁଆ ଯୋଉ ସେଇଟା ମୁଁ ମିକ୍ସ ମତେ ଭଲ ଲାଗେନି ଘରେ କଲେ ସେଇଟା ଘର ଟା ମୁଁ ଖାଏନି। ମତେ ସେଇଟା ଟିକେ ଭଲ ଲାଗେ କସ୍ତୁରୀ ଛତୁଆ ଟା।
ହୁଁ ହୁଁ ସେଇଟା ପ୍ଲେ ମାନେ ପୁରା ସାଧା ଥାଏ ନା।
ଘରେ ମା କରେ ଯେ ମତେ ସେଇଟା ଟିକେ ଭଲ ଲାଗେ ଦୋକାନ ଟା। କସ୍ତୁରି ଛତୁଆ ଯୋଉଟା ସେଇଟା ମତେ ଭଲ ଲାଗେ।
ହୁଁ।
ଆଉ ପୁଅ ମାନେ ସ୍କୁଲ ଗଲେଣି?
ସବୁ ସ୍କୁଲ୍ ଯାଇଛନ୍ତି ଦି ଜଣ ସାରା। ସେମାନେ ଦି ଜଣ ସ୍କୁଲ୍ ଯାଇଛନ୍ତି ପହଞ୍ଚିଯିବେ ଦଶଟା ବେଳକୁ ଆଜି ଶନିବାର ଟା ନା। ଦଶଟା ବେଳକୁ ଛୁଟି ହବ ହୁଁ ହୁଁ ହୁଁ ହୁଁ।
ଆମର ବି ଆମର ତ ଖୋଲିବ ପହରଦିନଠୁ ଆଜି ତ ଆମର ଖୋଲିନି।
ହୁଁ ହୁଁ।
ପହର ଦିନ ଖୋଲିବ ମୋ ଦାଦା ପୁଅ ତ ଆମ ଘରୁ ସ୍କୁଲ୍ ଯାଉଛି ଆଉ ସବୁ ଆମର ପଢ଼ା ସରିଲାଣି।
ହୁଁ ଆଉ ମ୍ୟାରେଜ୍ ଫ୍ୟାରେଜ୍ ହବରା ନାଇଁ?
ମ୍ୟାରେଜ୍। ଏବେ ନାହିଁ ଆର ବର୍ଷ ଆଡ଼କୁ ଦେଖିବା ଆଉ ଏ ବର୍ଷ ନାଇଁ। ଏବେ ନାଇଁ। ତ ବାପା ଙ୍କ ଦେହଟା ଟିକେ ଖରାପ ହେଇଗଲା ନା ତ ସିଆଡ଼େ ଟିକେ ପଇସା ପତ୍ର ଇଏ ହେଇଗଲା ତ ମ୍ୟାରେଜ୍ ଏବେ ହବ ଆର ବର୍ଷ ଆଡ଼କୁ ଦେଖିବା ଆଉ ଏବେ ତ ପଢ଼ାପଢ଼ି ଚାଲିଛି ଦେଖାଯାଉ ଏ ବର୍ଷ ଟା - ଯାହା ବାହାରୁଛି ପରୀକ୍ଷା ହେରିକା ସେଇଗୁଡା଼ ପକା ପକି କରୁଛି। ଆର ବର୍ଷକୁୁ ଦେଖିବା ଆଉ।
ହୁଁ।
ଆଉ କଣ ଖବର ତମର?
ଏଇଟା ଏ ଏଇଠି ବା ଆମର ଦି ଜଣ ଯାଆ ରୋଷେଇ କରୁଛନ୍ତି ତ ଆଗେ ତମର ଭାତ ତହି ନାଇଁ ତରକାରୀ ଟା ହୋଉଛି। ହଁ ସେଇଟା ସେଇଠି ଛିଡା ହେଇଛି ହୁଁ ହୁଁ ହୁଁ।
ହଁ ଭଲ। ଏକାଠି ରୋଷେଇ କରୁଛେ ଏକାଠି। ମୁଁ କହିଲି ଏକାଠି ରୋଷେଇ କରୁଛ?
ହୁଁ ହୁଁ ହୁଁ ଆମେ ସାଙ୍ଗରେ ଅଛୁ।
ହଁ ଆମର ତ ଘରେ ସେମତି।
ହୁଁ ହଁ ମୁଁ ରୋଷେଇ କରେ ସିଏ ଆଜି ମୁଁ ଆସେ ଆସିନି ସେ ଆଜି ବସେଇ ଦେଇଛନ୍ତି ଆଉ।
ହଁ ହଁ। ହଁ ଦି ଜଣ ଯାକ ଅଛ ଜିଏ ହେଲେ କରି ଦଉଛନ୍ତି ହୁଁ।
ହୁଁ।
ତମେ ଦୁଇ ଯା?
ହୁଁ ହୁଁ ଦିଜା ସେ ବଡ ମୁଁ ସାନ।
ଓହୋ ତମେ ସାନ।
ହୁଁ ହୁଁ ହୁଁ।
ହୁଁ। ହୁଁ।
ମିଶିକି ରୋଷେଇ କରିଦଉଛୁ ଆଉ।
ହୁଁ ହୁଁ ଆମର ମାନେ ପରିବାର ର ଅଛି ଆମର ନଅ ଜଣ ହେଲା। ନଅ ଜଣ ରୁ ପୁତୁରା ରହୁଛି ବାଲେଶ୍ଵରରେ ସେ ପଢୁଛି। ଆଉ ଆ ଆଠ ଜଣ ରୁ ମୋ ବଡ ପୁଅ ସ୍କୁଲ କୁ ଯାଇଛି ସେ ଖାଇକି ଆସିବ। ଆଉ ସାନ ପୁଅର ତ ଏମିତି ସିଏ। ହଁ ସିଏ ସ୍କୁଲରେ ଟିକେ ଖାଏ ଖାଏ ମାନେ ତ ସେ ଖାଉନଥିଲା। ମୁଁ ତାକୁ କହିଲି ସେ ଘରେ ନା ଜମା ଖାଇନି ମାନେ ବିରକ୍ କିଛି ମତେ କରିକି ଦଉନି ତୁ ଯା ସ୍କୁଲରୁ ଖାଇକି ଆସିବୁ। ସ୍କୁଲର ସାଙ୍ଗସାଥି ନା ଏମିତି ଆଉ କାହା ଘର ନିମନ୍ତ୍ରଣ କରିନେ ନିମନ୍ତ୍ରଣ ଖାଇକି ବଢିଆ ସେ ଆସିବ ଘର ତ ଖାଇଥ ଭାରି କଷ୍ଟ ତାକୁ ଆଉ।
ସେଟା ସବୁ ଛୁଆକୁ ବାହାରେ ହେଲେ ଖାଇ ହେଇଯିବ ବାହାର ଜିନିଷ ଏ ଦେଲେ ଖାଇ ହେଇଯିବତ ଘରେ ହେଇଡା କରିକି ଦେଲେ ହବନି।
ହୁଁ ହୁଁ ହୁଁ ହୁଁ।
ସେଇଟା ତ ସବୁ ଘରେ ଆଉ ଆମେ ତ ସେମିତି କରୁଛୁ ଆମେ ଆଉ କଣ କହିବୁ।
ହୁଁ ହୁଁ ଏବେ ଛୁଆ ମାନେ ଖାଲି ମୋବାଇଲ ଫୋବାଇଲ ଦେଖିବାର ଫାଷ୍ଟ। ଆଉ ଖାଇବା ଖାଇବା ଭାରି କଷ୍ଟ। ହଁ ହଁ ହଁ ହଁ ହଁ।